ଆଜ୍ଞା।
ପ୍ରଣାମ ଭାଇ କଣ କରୁଛନ୍ତି?
ଏବେ ହ ବିଲକୁ ଆସିଥିଲୁ ଆଉ।
ଓହୋ କଣ ରୁଆ ରୁଇ କଲଣି କି?
ହଁ ରୁଆ ରୁଇ ପାଇଁ ଦିଟା ପିଲା ଖୋଜୁଛି।
ଓ ହୋଁ କେତେ କଣ ନଉଛ ରୋଇଲେ
ରୋଇଲେ ଉଁ ନଉଛନ୍ତି ଅଢେଇଶହ ଆଉ ଯଦି ଏକ୍ସଟ୍ରା ଯଦି ତମେ କାମ କରିବାକୁ ଚାହୁଁଛୁ ଆଉ ତିନିଶହ ନେବେ ଆଉ।
ହ ଇଏ ତ ଭଲ ସିଷ୍ଟମ ଅଛି ଇଏ ତ ବାଇପାସ ଶସ୍ତା।
ହୁଁ। ଏ ସମୟ ଦିଉ
ଦି ଗୁଣଃଧୁ କରିଛନ୍ତି ଉ ହୁଁ। ଆଉ କଣ କୁହନ୍ତୁ ଆଉ କଣ ଖାଇଥିଲେ?
ଖାଇ ନଥିଲି ପେଟରେ କପଡା ପକେଇ ଦେଇଛି ଆଉ।
ଓହୋ ସେଇ କପଡା ସବୁ ନହେଲେ ଖାଇ ଦଉନାହାଁନ୍ତି।
ନା ନା ଖାଇବାକୁ କିଛି ନାହିଁ ଆଉ କଣ କରିବା।
ଉଁ ହୁଁ ସେମତି ତ ଆଜିକାଲି ଚାଲଚି ଆଉ ଓଡିଶାରେ ତ ଆଉ ଖାଲି ଚାଲିଚି ଏବେ ଆଉ କଣ?
ଆଜ୍ଞା ମୋହନ ମାଝୀ ତ ଆଉ ମୋହନ ମୋହନ ମାଝୀ ତ ମତେ ବୁଡେଇଦେଲା ଆଉ।
ହୁଁ ଭତ୍ତା ଟା ମିଳିନି ବୋଧେ ଆପଣଙ୍କୁ?
ନା ନା ମିଳୁନି।
ଓହୋ ନାଇଁ ନାଇଁ ଏଇ ଯୋଉ ଭତ୍ତା ପାଇବେଣି ବୋଧେ ମାନେ କିନ୍ତୁ ମିଳିନି ଏଇ ଯୋଉ ବନ୍ଦ ଅଛି ଲୋକଙ୍କର ସେଥିପାଇଁ ବନ୍ଦ ବନ୍ଦ ଥିବ ତମର ଆଉ।
ଆଜ୍ଞା।
ଆଉ କୋଉଠି ଏବେ ଅଛନ୍ତି?
ଏବେ ଆମେ ଘର ଭିତରେ ଅଛୁ ଆଉ। ଆମେ ଜଷ୍ଟ୍ ଏଇନା ଚିଲିକାରୁ ଯାଇକିନା ବୁଲିକିନା ଆସିଲୁ ତ।
ଓହୋ କଣ ମାଛ ମାରି ଯାଇଥିଲେ?
ହୁଁ ମୁଁ ଯାଇଥିଲି ଆଉ ମୋ ସାଙ୍ଗ ବନ୍ଧୁ ଯାଇଥିଲେ ଦି ଜଣ ଆଉ।
ହୁଁ ହୁଁ ବନ୍ଧୁ କଣ ବନ୍ଧୁକ ଫୁଟୋଉଥିଲେ।
ହୁଁ ନାଇଁ ତ ସେଇ ନୁହଁ ସେ ବନ୍ଧୁକ ନୁହଁ। ବନ୍ଧୁ ଯାଇଥିଲି ଆଉ।
ଆଉ ଚାଷ ଫାସ ତମ ଆଡେ ହେଲାଣି?
ହଁ ଚାଷ ବାସ ସବୁ ହେଲାଣି। ଏୟା ରବି ଚାଷ ମୁଗ, ବିରି, କୋଳଥ, ହାଣ୍ଡିଆ
ଉଁ ହୁଁ।
ଆଉ କଣ ତମେ ଗାଡି ଚଲାଅ କି ଗାଡି ଚଲାଅ ତମେ?
ମୁଁ ଟ୍ରାକ୍ଟର ଜେସିପି, ଆଉ ପକଲେନେ, ଆଉ ହାତୀ ମେସିିନି
ଓହୋ।
ସବୁ ସିରି ଚକେଇ
ମୁଁ ତ ସବୁ ଗାଡ଼ି ଚଲେଇ ପାରେ।
ହଁ କିନ୍ତୁ ମୁଁ କିଛି ଏବେ ଚଲଉନି କେବଳ ସାଇକେଲ ଚଲଉଚି ଆଉ।
ହୁଁ ହୁଁ। ବୋଲର ଫୋଲର ତ ଆଉ ଅଛି ତମର ବୋଲର ଫୋଲର?
ନାଇଁ ବୋଲର ନାହିଁ ଗୋଟେ ଟାଭେରା ଥିଲା।
ହୁଁ ହୁଁ।
ଟାଭେରା ପାଣିରେ ପଡିକି କାବେରା ହେଇଗଲା ଆଉ।
ଓହୋ।
ଆଉ କଣ କୁହନ୍ତୁ?
ଆଉ ସବୁ ଭଲ ପୁରୀ କେବେ ଯାଇଛ ନା କେବେ କେବେ ଯାଇନ?
ହଁ ପୁରୀ ଏବେ ଯାଇଥିଲି।
ଓହୋ।
ପୁରୀ ଟିକେ ବୁଲାବୁଲି କଲି ଆଉ। ପୁରୀ ଗଲି ଶ୍ରୀମ ଠାକୁରଙ୍କୁ ଦର୍ଶନ କଲି ଏ ତାଙ୍କ ଚତୁର୍ପାଶ୍ଵରେ ଯୋଉ ଠାକୁର ଅଛନ୍ତି ତାଙ୍କୁ ଟିକେ ଦର୍ଶନ କଲି। ତାପରେ ଟିକେ ସି
ସେଠି କଣ ଖାଇକିନା ଆସିଲ ନା ଖାଇକିନା ଆସିନଥିଲ କିଛି?
ନାଇଁ ପୁରୀରେ ଦି ଦିନି ଦିନେ ଖଣ୍ଡେ ଉପାସ ରହିଲି
ଆଜ୍ଞା।
ଆଉ ଗୋଟେ ଦିନ ଜୋମାଟୋରୁ ମଗେଇକି ଖାଇଲି।
ଓହୋ ଆଉ ମୁଁ ତ ପୁରୀ ଯାଇଥିଲି କିନ୍ତୁ ସମୁଦ୍ର ଦେଖିନି ଆଉ।
ସମୁଦ୍ର ତମେ ପାଣି ବୋଧେ ପିଇନ ଆଉ ସେଇ ସମୁଦ୍ରରୁ ପାଣି ସମସ୍ତେ ଯାଇକି ଆଣିକି ପିଉଛନ୍ତି
ହଁ ବା ମୁଁ ପୁରୀ ଯାଇଛି କିନ୍ତୁ ସମୁଦ୍ର ଦେଖିନି ତ ଯାଇି ଦେଖିବା ଏବେ ଯାଉ ଯିବି ଭାବୁଚି ଆଉ।
ହୁଁ ସେଇ ତ ତମ ଚିଲିକା ସେଇପଟେ ଯିବ ଭାଇ ଡଙ୍ଗାରେ ଯଦି ସେଇପଟେ ବାହାରିବ।
ହୁଁ
ହଁ ସେଇପଟେ ଡଙ୍ଗାରେ ଯାଓ ହେରି କାହିଁ ଏପଟେ ଗାଡ଼ି ନେଇକି ଯିବ ଏତେ ହଇରାଣ ହେବ।
ହଁ।
ଏ ସେଇଠି ବାହାରିକି ସାବୁନ ଫାବୁନ ତେଲ ଫେଲ ନେଇକି ଯାଇଥିବ।
ହୁଁ।
ତେଲ ମାରିକି ଫାଷ୍ଟ ସରି ତେଲ ମାରିକି ଗାଧୋଇ ବ। ଗାଧେଇକି
ହେଲା ହଁ ଓ ହୋ।
ଠି ଆପଣ ଯଦେ ଲେମ୍ବୁ ଆଉ ଚିନି ଧରିକି ଯାଇଥିବେ
ହୁଁ।
ସର୍ବତର ପିଇବା ପାଇଁ ଭଲ ସୁବିଧା ହବ।
ଆଜ୍ଞା ଆଜ୍ଞା ଆମେ ପୁରୀ ଯାଇଛୁ କେମତି ସମୁଦ୍ର ଦେଖୁିନୁ କେମିତି କଣ ସମୁଦ୍ର ପାଣି କଣ? ମିଠାନା ପିତା ନା କଣ?
ଗୋଟେ ପାଣି ହଉଛି ଲୁଣିଆ ଗୋଟେ ପାଣି ଖଟା ଆଳିଆ ଟିକେ ଲାଗିବ।
ହୁଁ।
ସେପଟେ ସାଇଟିରେ ଯୋଉ ଗୁପଚୁପ୍ ବାଲା ସେପଟେ ରହୁଛନ୍ତି ଖଟା ପାଣି ପଟେ। ଏପଟେ ସରବତ ଉପର ବାଲା ଆଉ।
ଓହୋ ମୁଁ ତ ସାଇକେଲ ମଗି ଆସିଥିଲି ଯେ ସାଇକେଲ ଦୋକାନ ନାହାନ୍ତି ବସିଛି। ପି ଆଉ କଣ କରିବା।
ହଁ ବା ସବୁ ତ ଏଇଆ ସିଷ୍ଟମ ଆଉ।
ହଁ
ନିଶା ଯୋଉ ବର୍ଷାଟା ହେଇଗଲା ତ ଗାଡିଗୁଡ଼ା ବାହାରିକି ଆଉ ଚଲେଇ ହଉନି। ସେଇଥିପାଇଁ ଚାଲି ଚାଲି ପଳେଇ ଆସିଛି ମୁଁ ବି ଆଉ କଣ କରିବି ଏ ଦେଶିକି ବସ ହଁ ଆମ ଢେଙ୍କାନାଳ ପ୍ରସିଦ୍ଧ କଣ ବରା ଆମର ଏଠି ଯୋଉ ପଦ୍ମ ମଲବ ଢାବା ଅଛି ଅରବ ପଦଆ ଭାଇ ସେ ତାଙ୍କ ଢାବାରେ ତିଆରି ହୁଏ।
ଆ ଟୋ ଏଇ ମୁଁ ଜାଣିନି ଶାଙ୍ଗ ଟା
ଆପ
ଆମ ଆଡେ ପୋଟଳ ଚ ଟଣି
ହୁଁ ହୁଁ ପୋଟଳ ଚଟଣି ହଁ ଆଉ?
ଲେମ୍ବୁ କଷା
ଲେମ୍ବୁ ଗଶା ହବ ଆଉ ହୁଁ ଆଉ
ଆଉ ସବୁ ସେଇଆା ଏମିତି ଆଉ।
ତମେ ତରଭୁଜ ତରକାରୀ ଖାଇନ?
ଆ
ତରଭୁଜ ତରକାରୀ କାକୁଡି ସନ୍ତୁଳା ଇଏ ବି ସବୁ ଗୋଟେ ଗୋଟେ ମାନେ ଭଲ ଖାଦ୍ୟ।
ସେଟା ସେଟ ଫ୍ରାଏ କରି ଖାଇଲେ ଗୋଟେ ଭଲ ହୁଅନ୍ତା।
ନାଇଁ ନାଇଁ ପ୍ରା କରିବି ହଁ ଆପଣ ଖରାଦିନେ ଖାଇଦେବେ ପଖାଳ ଆପଣଙ୍କର ପେଟ ଥଣ୍ଡା ମୁଣ୍ଡ ଥଣ୍ଡା ଥଣ୍ଡା ରହିବ ତମ କଦଳୀ ଭଣ୍ଡା। ମେନ୍ ତ କଦଳୀ ଭଣ୍ଡା ଟା ରହିବ ଥଣ୍ଡା ଆଉ।
କାମ
ଆଉ କଣ କୁହ?
ଆଉ ସବୁ ଭଲ?
ରଥଯାତ୍ରା ହେଉଛି।
ହଁ ମ ରଥଯାତ୍ରା ହଉଛି।
କଣ କେମିତି ହୁଏ?
ହଁ ସବୁ ଭଲ ରଥଯାତ୍ରା ହଉଛି ଆଉ ରଥ ଏବେ ଭାଙ୍ଗି ଯାଇଥିଲା ପୁଣି ଏବେ ଗଢିଛନ୍ତି ନୂଆ ରଥ। ତମର ପାଇା ପାହାଚ ଜଗନ୍ନାଥ ମନ୍ଦିର ତମ ଗାଁରେ ଅଛି ନା।
ହଁ ଆମ ଗାଁରେ ବାଇଶି ପାହାଚ ଜଗନ୍ନାଥ ମନ୍ଦିର ଅଛି। ତା ସହିତ ଆମ ଗାଁ ରେ ବର୍ଷ ପୁରା ହଉଛି ଷାଠି ଷାଠିଏରେ ଷାଠିଏ ଫୁଟ ଏ ସରି ତିରିଶିରେ ତିରିଶ ଫୁଟର ଗୋଟେ ରଥ। ସେ ପୁରା ଆମର ପୁରା ହାଇଲାଇଟିଟି ହବ ଆଉ। ପୁରା ମୀନା ବଜାର ପଡ଼ିଛି ଆଉ ଉମ୍ ସରୋବର ପଡ଼ିଚି। ଉମ୍ ସବୁ ଦୋଳି ପଡିଛି କୋଡିଏ ତିରିଶ ପ୍ରକାର ଦୋଳି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
ଆସିବେ ଯଦି ବୁଲିବା।
ହ ଆଉ ସବୁ ଭଲ ତ? ଆମ ଗାଁ ରେ ବି ଜଗନ୍ନାଥ ଆମ ଗାଁରେ ଜଗନ୍ନାଥ ମନ୍ଦିର ଭଲ ବଢ଼ିଆ ହୋଇଛି। ଜଗ ଜଣେ ବାପ ସିନା କରିଛନ୍ତି ଜଗନ୍ନାଥ ମନ୍ଦିର କ ଯୋଉ ପଳା ଶିବନ୍ଦ ରହ ସେ ସିଏ ବି କରିନ୍ତି।
ହୁଁ ହୁଁ କପିଳା ଶିବ ମନ୍ଦିର ଯାଇଛନ୍ତି?
ହଁ ଯାଇଛି ବୁଲି। ହଁ ସବୁ ଭଲ ଅଛି ଆଉ। ହୁଁ ସେଠି ଶହେ କେତେ ଏଟା କେତେ ଶହେ ତେରଶହ କେତେଟା ପାହାଚ ଥିଲା।
ତେରଶହ ବାଉନ ପାହଚ।
ହଁ ହଁ ତେରଶହବାଉନଠୁ ବି
ଆଉ ଗୋଟେ ରାସ୍ତାଟେ ଅଛି ବା ସେଇଟା କେତେ ବାର ବାଙ୍କ। ବିଶିଷ୍ଟ ରାସ୍ତା ଯାହାକି କି ଆଠ କିଲୋମିଟର ବେଶି ଯଥା ତଳେ ଗୋଟେ ଅଛି ଆମର ପଶୁ କାର
ହୁଁ ମୁଁ ଜାଣିନି। ଏତେ ବୁଲିନି ନା ଜାଣିନି ଆଉ ଗଲେ କୋଉଦିନ ହବ ଆଉ।
ହଁ ଗଲେ ଦେଖି
ଉମ୍ ଆଉ ସବୁ ଭଲ
ଆପଣ ଟିକେ ଏକୁଟିଆକୁ ଆସୁ
ଆଉ କଣ ଆଉ ଖ ରାତିରେ କଣ ଖିଆ ହବ?
କଣ। ରାତିରେ। କାକୁଡି ସନ୍ତୁଳା। କାକୁଡି ସନ୍ତୁଳା। ଆଉ ତରଭୁଜ ଖଟା। ଆଉ ତରଭୁଜ ତରକାରୀ। ତରଭୁଜ ତରକାରୀ।
ହଁ।
ହଁ ସବୁ ଭଲ ନା।
ଚୁ।
ହୁଁ ବ ଦେହ ପା ସବୁ ଭଲ।
ଆଉ ଚାଷ କାମ କଣ କେତେ ହେଲାଣି ଆପଣଙ୍କର।
ହଁ ଚାଷ କାମ ସେଇଆ ହଉଛି ଆଉ କଣ କରିବା ନୂଆ ନୂଆ ଚାଷ ଆମେ ଶିଖୁଛୁ ନା।
ହୁଁ ହୁଁ ଆଉ ରଜ ହୋଇଥିଲା ଆପଣଙ୍କ ଗାଁରେ।
ହଁ ରଜ ହେଇଥିଲା ଦୋଳି ହେଇଥିଲା ଚାରି ତିିକିଆ ଦୋଳି ସବୁ ଭଲ ଦୋଳି ହେଇଥିଲା। ବ
ହୁଁ
ଠିକ କଥା ଭଲ ହେଇଛି ତାହେଲେ ଆପଣଙ୍କ ଆଡେ ହୋଇଛି ରଜ ଟା ଆଉ ରଜ ରେ କଣ କଣ ସବୁ ପିଠା ପିଠା ଆମର ତ ହେଇଥିଲା ଏପଟେ। ଚକୁଳି ପିଠା ପୋଡ ପିଠା ମିଠା। ସ୍ଟିମ୍। ଆରିସା କାକେରା ହୁଁ ଗଇଁଠା। ଖୀରି ପୁରୀ।
ହୁଁ ଆଜ୍ଞା।
ଆଉ ତମ ଆଡେ।
ଆମ ଆଡ଼େ ସବୁ ଏମତି ଭଲ ରେ ହୋଇଛି ଆଉ ସେମିତି ସେଇ ଭଳିଆ ପିଠା ହୋଉଛି କାକେରା ଆଁ। ଆଁ ଯୋଉ ଏଇଟା କଣ ଆଉ ଗୋଟେ ଅଲ ଗା ପିଠା ଟା ଖାଇଛି କିନ୍ତୁ ଜାଣିନି।
ଓହୋ ହଉ ଭାଇ ତମ ପିଠା କଥା ଶୁଣିକି ମତେ ଭୋକ ଲାଗିଲାଣି। ମୁଁ ରହୁଛି।
ଆଜ୍ଞା।